ହଁ ଆଜ୍ଞାଜୟ ଜଗନ୍ନା ଜୟ ଜଗନ୍ନା ଜୟ ଜଗ
ଶୁଣୁଙ୍କୁ ମୋ କଥା ଭଲସେ ଶୁଭା ଯାଉଚି କି?
ନିଶ୍ଚୟ ନିଶ୍ଚ ନିଶ୍ଚ।
ଆଉ ଆପଣ ଏଇନା କଁ କରୁଚନ୍ତି?
ଆମର ଟିକେ କନଷ୍ଟ୍ରକ୍ସନ କାମ ଚାଲିଚି ତ ମଡାମ ସେଇଥିରେ ଆମର ଟିକେ ଯୋଗଦାନ ଦ-ମାନେ ଲେବର ମାନେ କାମ ଅଛି।
ଆଚ୍ଛା ଆପଣ କଣ ମାନେ ଠିକାଦାର କାମ କରୁଛନ୍ତି କି ନା ଆପଣ ଆପଣଙ୍କ ଘର ତିଆରି କରୁଚନ୍ତି।
ଘର ଘର କନଷ୍ଟ୍ରକ୍ସନ କାମ ଚାଲିଚି ସେଥିପାଇଁ ଟିକେ ମିସ୍ତ୍ରୀି ଲ୍-ଲେବର ନ ଛନ୍ତି ସେମାନଙ୍କ ପାଖରେ ଟିକେ ରହିଆକୁ ପଡୁଛି ଟିକେ ବର୍ତ୍ତମାନ ଅଛି ଆଉ।
ଆଚ୍ଛା ଆଉ ମାନେ ମିସ୍ତ୍ରୀ ମାନେ କେମ୍ତି କଣ ସବୁ ପେମେଣ୍ଟ ନିଅନ୍ତି?
ପେମେଣ୍ଟ ଆମର ଏଡେ ବିଭିନ୍ନ ଟାଇପର ଅଛି ମର ଉଁ ଗୋଟେ ହଉଚି-ଇ କଣ? କଣ୍ଟ୍ରାକ୍ଟର ବେଶିକ ନେଲେ ଅଲଗା। ଡେଡି ବେଶିକିଲେ ଅଲଗା। ଆ ପା ପରେ ଅଛି ପାର୍ସଲରେ ଅଛି ଥରେ ଅଧା କାମ କରିଦେବେ ଛଡିଦେବେ ପୁଣି ଅଧା କାମ ପରେ କଇବେ ତା ପାଇଁ ଅଲଗା ରେଟ। ଏମିତ୍ ଗୁଡା ଦୁଇନ୍ନ ପ୍ରକାର ଆଉ ମାନେ-ଏ ଆଗ କଣ କରୁଥିଲେ ନା ଆସୁଥିଲେ କାମ କରୁଥିଲେ। ପଇସା ଧରୁଥିଲେ ଯାଉଥିଲେ ଏବେ ଆଉ ସେ ସିଷ୍ଟମ ନାହିଁ ବର୍ତ୍ତମାନ ଆଉସବ୍ କନଷ୍ଟ୍ରନ୍ ଏ ସିଷ୍ଟମ୍ ହେଇସାଟି ଲାଗି ଆଲେଡ଼ି ସ୍କ୍ୱେର୍ ଫୁଟ ଆ-ଆଉ ଟାଇମରେ ଆସିବେ ଟାଇମରେ ଯିବେ ଆଜିକାଲି ତ-ଅ ଗୋଟେ ଆଇଏସ୍ ଅଫିସର ସହିତ ତମେ ଭଲ ଭାବରେ ଡିଟେକ କରିପାର କିନ୍ତୁ ଗୋଟେ ଲେବର ସଇତ କରିବାଟା ବୋହୁତ କଷ୍ଟ ହୋଉଚି।
ହଁ ହଁ।
ବୁଝିପାରିଲେ ନାଁଇ। ମିଳିଆଟା ବହୁତ କଷ୍ଟ ହଉଚି। ସମସ୍ତେ ଦେଖିଲେଣି। ତଥା କଣ କରିବା ସେମାନଙ୍କୁ ଆମର ବି ସେମାନେ ମଣିଷ ସେମାନେ ବି ଖଟୁଛନ୍ତି ଖାଉଛନ୍ତି ରେଷ୍ଟ ନାହିଁ। କାମ କରୁଛନ୍ତି, ସମସ୍ତଙ୍କୁ ଦେଖିବାକୁ ପଡୁଚି।
ହୁଁ।
ହଁ ବର୍ଷା, ଖରା, ବର୍ଷା, ଶୀତ, କାକର ଡିଷ୍ଟିକ୍ ନେଇକି କାମ କରୁଚନ୍ତି ମାନେ ତାଙ୍କର୍ ତାଙ୍କ ପ୍ରାପ୍ୟ ତାଙ୍କେ ପାଇବେ, ତାଙ୍କର ପ୍ରାପ୍ୟ ଅଛି। ସାଙ୍ଗରେ ବା ଆସୁଥିଲେ କାମ କରୁଛନ୍ତି ଆଠ ଘଣ୍ଟା ଦଶ ଘଣ୍ଟା ।
ଆମର ଏଇନା ବର୍ଷାରେ କମି ଯାଇଥିଲା। ଫେରେ ଇନ୍ଦ୍ର ଦେବ ଆଉ ଥରେ ଆମ ଉପରେ କୃପା ବର୍ ର୍ଷା ବାରି କରିଦେଲେ। ତ ଆମର ଏବେ ଆଉ ଥରେ ବର୍ଷା ଷ୍ଟାର୍ଟ ହେଇଗଲାଣି।
ଆଚ୍ଛା ଆଚ୍ଛା। ଆଉ ପୁରୀ ଜଗନ୍ନାଥ ଯିବେ କି ଦର୍ଶନ କରିବାକୁ ରଥଯାତ୍ରା କୁ?
ଏକେଲା ଯାଇପାରିବିନି ନାଁ। ଆପଣ ଯିବେ କି?
ହଁ ମୁଁ ତ ଯାଉଚି ଚାରି ବର୍ଷ ହେଲା ଯାଉଚି। ପୁଣି ଯିବା ପାଇଁ ପ୍ଲାନିଙ୍ଗ ବି ରଖିଚି। ଏ ଆମ ସାଙ୍ଗ ଜଣେ ପୋଲିସରେ ଅଛନ୍ତି ତ ସେ ତାଙ୍କ ରୁମ୍ ରୁମ୍ ମିଳୁଚି। ସେଠି ରହିବା ପାଇଁ କିଛି ଅସୁବିଧା ହଉନି, ଖାଇବା ପାଇଁ କିଛି ଅସୁବିଧା ନାହିଁ। ହଁ ରଥ ଟାଣିଚି ମୁଁ ତ ଗତ ବର୍ଷ ରଥ ଟଣା ବି ଚାଲିଥିଲା ରଥ ଯାଇକି ଦେଖିଚି। ହଁ । ନିଶ୍ଚୟ ନିଶ୍ଚୟ ଜଗାଙ୍କ ପାଖରେ ଶ୍ରଦ୍ଧା ଅଛି ବୋଲି କହିଲେ ସେ ସେ ଡାକିକି ତମୁକୁ ନବ ଗୋଟ୍ କର କିଛି ଅସୁବିଧା ନାଇଁ। ବୁଝିପାରିଲେ? ତାଙ୍କର ପୁରା ସେଭଳିଆ ସବୁବେଳେ ସମସ୍ତଙ୍କର ସବୁ ଦେବା ଦେବୀଙ୍କ ଆଶୀର୍ବାଦ ପତା ଅଛି କିନ୍ତୁ ଜଗନ୍ନାଥଙ୍କର ପତା ନାହିଁ, ବୁଝିପାରିଲେ। ସବୁ ଜିନିଷକୁ ଦେଖୁଚି। ସବୁ ଜିନିଷ ବିନୁ ପଦ ଚଲେଇ ଶୂନେଇ ବିନୁ କା ନା କର ବିନୁ କରଇ କରମ ବିନ୍ ବିନାନା। ବୁଝିପାରିଲେ ଆଖି ବିନା ଆ ଆଖିରେ ସମସ୍ତେ କହିଲେ ଆଖି ନ ଥାଇ ବି ତାର ପଲକ ନ ଥାଏ ସେ ସବୁବେଳେ ସବୁ ଜିନିଷ ଦେଖି ପାରୁଚି।
ସେଥିପାଇଁ ସିଏ କହିଲା କି ମ ମତେ ମୋ ଭକ୍ତ ମାନେ ଭାବିବେ କି ମୁଁ କାହାକୁ ଦେଖୁନି। କିନ୍ତୁ ସେଥିପାଇଁ ଜାଗାର ଆଖି ସବୁବେଳେ ଖୋଲା ଜଗା ମାନେ ଜଗା ସମସ୍ତଙ୍କୁ ଦେଖେ ସବୁବେଳେ ଦେଖେ।
ସେ କାନ ନଥାଇ ମଧ୍ୟ ସବୁ ଶୁଣୁଚି। ବୁଝିପାରିଲେ, ନାକ ନଥାଇ ମଧ୍ୟ ସେ ସବୁ ଶୁଙ୍ଗୁଚି। ପାଟି ନଥାଇ କି ବି ଛପନପଉଟି ଭୋଗ ଖାଇଦଉଚି। ବୁଝିପାରିଲେ କି ନାଇଁ? ମହାରାଜା କିଏ ଅଛି ଏଠି। ଜଗା ପରା ସିଏ। ତାକୁ ଆଣୁ ତାକୁ ଆଜ୍ଞା ଆଜ୍ଞା ଆଜ୍ଞା। ଜଗା ହଉଚି ଦୁନିଆ ମାନେ ଜଗତର ନାଥ। ଆମେ ସମସ୍ତ କହିବା ସେ ଗୋଟେ ଲୋକାଲ ଇଏ ହଉଚି ବୁଝିପାରିଲୁ?
ଉଁ।
ହେଇପାରେ। ଇଏ ହଉଚି ଗୋଟେ ୟୁନିଭର୍ସ ଗଡ୍। ଜଗନ୍ନାଥ୍ ତ ହଉଚନ୍ତି ଗୋଟେ ୟୁନିଭର୍ସଲା। ବୁଝିପାରିଲେ? ମାନେ ଆମର ପୃଥିବୀ ଉପରେ ହଜାର ହଜାର ପୃଥିବୀର ସେ ହଉଛନ୍ତି ଗଡ୍। ଜୀବନ୍ତ ଠାକୁର ସିଏ। ମାନେ ହିନ୍ଦୁ ମାନ୍ୟତା ଅନୁସାରେ ଯାହା ଆମର ହିନ୍ଦୁ ମାନ୍ୟତା ଯୋଉ ବେଦ ଶାସ୍ତ୍ର ପୁରାଣ ଯାହା ଲେଖା ହେଇଚି ତା ଅନୁସାରେ ହଉଚି ଜଗନ୍ନାଥ ହଉଚନ୍ତି ୟୁନିଭର୍ସଲ ଗଡ୍।
ହୁଁ।
ହଁ ତାଉପରେ ଭରସା ବିଶ୍ଵାସ ରଖିଲେ ସେ ନିଶ୍ଚୟ ଡାକିବ ଡାକିବନି କାହିଁକି।
ହଁ ସିଏ- ସିଏ ଜଗା ମୁଁ ଭାବେ କି କି ଜଗା ମତେ ମୋ ଉପରେ ଅଭିମାନ କରିଚି ତ ସେଥିପାଇଁ ଜଗା ମତେ ଡାକୁନି କିନ୍ତୁ ସମସ୍ତେ କହୁଚନ୍ତି ନାଇଁ ଜଗା ଡାକିବ ଏମିତି- ଏମିତି ସମୟରେ ଡାକିବ ତମେ ପୁରା ଯାଇକି ପୁରା ଆରାମ୍ ସେ ତାକୁ ଦେଖ୍ ଦେଖିକି ଆସିବ।
ହଁ ନିଶ୍ଚୟ ନିଶ୍ଚୟ।
ଡାକିବନି କୁଆଡେ ଯିବ।
ଯିବ କୁଆଡୁ କାରଣ ସିଏ ପରା ସମସ୍ତଙ୍କର ସେ ତାହାର ନାଇଁ ସମସ୍ତଙ୍କର ସେ ଯଦି ଜଣଙ୍କୁ ଛାଡି ଦେଲା ତୁମେ ଲୋକ ଗାଳି କରିବେ ନା ଯେ ମତେ ଛାଡି ଦେଲା ବୋଲି ଯେ ଭ ସାଲବେଗ ହାତରୁ ମୁସଲିମ୍ ହାତରୁ ଜଗନ୍ନାଥ ଯଦି ସେ ନଡିଆ ନେଇ ପାରିଲା ଆମଠୁ କାହିଁ ସେଇଥିପାଇଁ ତ ସେ ସମସ୍ତ ସେଥିପାଇଁ ବୋଲି ତ ସିଏ ସମସ୍ତଙ୍କୁ ସବୁ ଜଗନ୍ନାଥ ସବୁ ଠାକୁରଙ୍କୁ ଆପଣ ଯିବେ ଏ-ମାନେ ଦେଖିବା ପାଇଁ କିନ୍ତୁ ଜଗନ୍ନାଥ ଆସିବେ ଲୋକଙ୍କୁ ଦେଖିବା ପାଇଁ। ବୁଝିପାରୁଚୁ ହଁ ଜଗନ୍ନାଥ ଆସଚନ୍ତି ଲୋକଙ୍କୁ ଦେଖିବା ପାଇଁ। ଏ ଜଗତରନାଥ ଜଗନ୍ନାଥ ତା-ଆଜ୍ଞା- ଆଜ୍ଞା- ଆଜ୍ଞା।
କିନ୍ତୁ ମୁଁ ଏଡେ ବଡ ଭାଗ୍ୟ କରିଚି ଜଣା ହେଇଚି।
ତାର ଫ-ଭୁଜ ନାହିଁ କି ବାହୁ ନାହିଁ ସେ ମାନେ ଅଜାନୁ ବାହୁ ସିଏ। ତାର ତାର ହାତରୁ ଲମ୍ବା ଏତେ ଅଛି ଯେ କେହି ଜାଣିନାହାନ୍ତି ବୁଝିପାରୁଚନ୍ତି।
ଆଜ୍ଞା।
ତାର ମାନେ ଆଖି ହଉଚି ଦିଟା ଗୋଟେ ସୂର୍ଯ୍ୟ ଗୋଟେ ଚନ୍ଦ୍ର ବୁଝିପାରିନି। ଏ ଜଗନ୍ନାଥଙ୍କର ମହିମା ବହୁତ ଜଗନ୍ନାଥଙ୍କୁ ଯିଏ ଦର୍ଶନ କରିଚି ତାର କୋଟି କୋଟି ପୁର୍ଣ୍ୟର ଜନ୍ମ ପୂର୍ଣ୍ଣ ମିଳିଚି ଜଗନ୍ନାଥ ଉପରେ ଭରସା ରଖ ଲାଇଫ୍ ସେଟେଲ୍ ହେଇଯିବ ପୁରା।
ଜଗନ୍ନାଥ ଶୁଣିବେ କିନ୍ତ୍ ତୁ ଲେଟ୍ ରେ ଶୁଣିବେ ଆଉ ଦି ଯଉ କହନ୍ତିନି
ଆ-ହେଲା ନା -ନା ଆପଣ ଦେଖନ୍ତୁ
ଜଗନ୍ନାଥଙ୍କୁ ଗାଳି ଗୁଲାସ୍ କଲେ ସେ ଟିକେ କଥାଟାକୁ ଶୁଣିବ ନହଲେ ସିଏ ଶୁଣିବନି। ଜଗାକୁ ସବୁ ଗାଳି କରିକି ଡାକୁ ନାହାନ୍ତି କି। ଜଗା ପାଖରେ ଜଗାକୁ ହୁଁ- ଆଉ ଆପଣ ଆଜି କଣ ଖାଇଚନ୍ତି?
ଆଜି ଏଇ ଟିକେ ଘର କାମ ଲାଗିଚି ତ ସେ ଭାତ ଟିକେ ଖାଇ ଭାତ ଘିଅ ଟିକେ ପକେଇକି ଘିଅ ପକେଇ ଦେଇ ଡାଲି ବି ଆଳୁ ଭର୍ତ୍ତା ବୁଝିପାରିଲେ ଆଉ ସେ ଆଉ ଭଜା ଟିକେ ଥିଲା ଖାଇବ ହୁଁ କ୍ଷୀର ଭାତ ଟିକେ ମତେ ପସନ୍ଦ୍ ଏ ଶନିବାର ତ ଘିଅ ଭାତ ଟିକେ ପକେଇଦେଲି।
ଆଉ ଆପଣଙ୍କ ଘର ପାଖେରେ କଉ ମନ୍ଦିର ସବୁ ଅଛି?
ଆମ ମୋ ଘର ପାଖେରେ ଗଞ୍ଜାମ ପ୍ରସିଦ୍ଧ ବା ଓଡିଶା ପ୍ରସିଦ୍ଧ ଆପଣ ଜାଣିଥିବେ ତାରା ତାରିଣୀ ମନ୍ଦିର।
ଆଜ୍ଞା।
ତାରା ତାରିଣୀ ମନ୍ଦିର ଅଛି ତାପରେ ବ୍ରହ୍ମପୁର ବୁଢି ଠିକୁରାଣୀ।
ଆଚ୍ଛା ଆପଣ ବୁଢୀ ଠାକୁରାଣୀ ମନ୍ଦିର କେତେଥର ଯାଇଛନ୍ତି?
ବୁଢୀ ଠାକୁରାଣୀ ମନ୍ଦିର ଆମ ଘର ପାଖରେ ଅଛି।
ତଥା ବି ଆପଣ କେତେଥର ଯାଇଛନ୍ତି?
ପ୍ରତ୍ୟେକ ମାସରେ ଦୁଇଥର ପ୍ରତ୍ୟେକ ମାସରେ ଦୁଇଥର ତିନିଥର। ମାସ ରେ ଦୁଇ ଥର ତିନି ଥର ଯାଆନ୍ତି ଆଉ।
ହୁଁ ଭଲ।
ହଁ।
ଯାହା ହଉ ଆପଣଙ୍କ ଉପରେ ଭଗବାନ କୃପା ରଖିଛନ୍ତି।
ନିଶ୍ଚୟ ନିଶ୍ଚୟ ବୁଝିଲେ ନା ଏବେ ବି ଆମେ ଯାଇଥିଲୁ ଖାଟୁସ୍ୟାମ ଯାଇଥିଲୁ ଯୋଉ ରାସ୍ତାନ୍ ର ଖାଟୁସ୍ୟାମ। ନାଁ ଶୁଣିଛନ୍ତି?
ଆଚ୍ଛା ସେମିତି କେମିତି କଣ ଗଲେ କେତେବେଳେ ଗଲେ କେମିତି ଆସିଲେ ମତେ ଟିକେ କହିବେ?
ହଁ ଆମେ ଖାଟୁସ୍ୟାମ ଯିବା ପୂର୍ବରୁ ପ୍ରଥମେ ଟା ଆମେ ଗଲୁ ଆମର ଜାଣିଥବେ ଜ୍ୟୋତିର୍ଲିଙ୍ଗ ଆମର ଗୋଟେ ଅଛି ଦଦାତ ଜ୍ୟୋତିର୍ଲିଙ୍ଗ ତା ଭିତରେ ଅଛି ଗୋଟେ ଜ୍ୟୋତିର୍ଲିଙ୍ଗ ତା ନାଁ ଯେ ଉଁ ମହାକାଲେଶ୍ଵର ଉଜ୍ଜୟନ୍ ଉଜ୍ଜୟନ ଯୋ
ମହାକାଳେଶ୍ଵର ହଁ ସେଇଠି ମାନେ ଅଛନ୍ତି ନା? ହଁ ଦେଖିଛି ମାନେ ମୋବାଇଲରେ ଦେଖିଛି କେବେ ତ ଯାଇନି
ହଁ ଉଜ୍ଜୟନି ମହାକାଳେଶ୍ଵର ହୁଁ ହୁଁ ଉ ଉଜ୍ଜୟିନୀ ମହାକାଳେଶ୍ୱର ଯାଇଥିଲୁ ତାପରେ ଗଲୁ ଓମ୍କାରେଶ୍ଵର ଗଲୁ। ଓଙ୍କାରେଶ୍ଵରଠୁ ପୁଣି ଆଉଥରେ ବାଏ ଟ୍ରେନ ରେ ଗଲୁ ରାଜସ୍ଥାନ ଜୟପୁର। ଜୟପୁର ଠୁ ପୁଣି ଆଉଥରେ ବାଏ ବସ୍ ରେ ଆମେ ଗଲୁ ଅ ଖାଟୁସ୍ୟାମ। ଖାଟୁସ୍ୟାମ ପରେ ଆଉ ଦର୍ଶନ କଲୁ। ସେ ପାଖରେ ଆମର ଅଛି ସାଲେଶ୍ୱର ବାଲା ଜି ସେଇଠି ଗଲୁ। ତାପରେ ହେ‌ଁ ଆମର ଆଉ ସାଲେଶ୍ଵର ବାଲାଜୀ ସଲେଶ୍ୱର ବାଲାଜୀ ଠୁ ପୁଣି ବେକ୍ ଗଲୁ ଦିଲ୍ଲୀ ଗଲୁ ଦିଲ୍ଲୀ ଠୁ ପୁଣି ଯାଜ ଆଠ ଦିନି ଦଶ ଦିନ ଟୁର୍ ଥିଲା ହୁଁ।
ଭଲ ଆଉ ଆଉ ଆଉ ସବୁ କୁଆଡେ ଯାଇଛନ୍ତି? ମାନେ ତିରୁପତି ଯାଇଛନ୍ତି?
ତିରୁପତି ମୋର କମନ୍ ରାସ୍ତା ଥିଲା ମୁଁ ଯେତେବେଳେ ପାଖରେ ଥିଲି ସେଇ ଯଉ ଚେନ୍ନାଇରୁ ଥିଲି ବୁଝିପାରିଲେ ପ୍ର ତୁ ବର୍ଷ ରେ ଥରେ ଦୁଇଥର ତିନିଥର ମୁଁ ଯାଇଛି।
ସେଟ ସେଟା କୋଉ ପାହାଡ ଉପରେ ଗୋଟେ ଅଛି?
ସେଇଟା ହଉଛି ତିରୁମାଲ୍ଲା ପୁ ତିରୁମାଲ୍ଲା ପାହାଡ ତିରୁମାଲା। ତିରୁମାଲା ପାହାଡରେ ସେ ହଉଛି ନିଶ୍ଚୟ ନିଶ୍ଚୟ ସେ ସାତଟା ପାହାଡ ଭିତରେ ଅଛି ସେ ମନ୍ଦିର।
ହୁଁ।
ସାତଟା ପହାଡ଼ ମଝିରେ ସେ ତୁରୁପ ବାଲାଜି ପଦ୍ମାବତୀ ସେ ପାଖାପାଖି ଅଛନ୍ତି ସେଠୁ ପଣ୍ଡିଚେରୀ ଯାଇଛି ମୁଁ ପଣ୍ଡିଚେରି ବି ବହୁତ ଥର ଯାଇଛି ତାପରେ ବହୁତ ଜାଗା ମାନେ ଚେନ୍ନାଇର ପ୍ରାୟ ଆ ଜାଗା ମୁଁ ଯାଇଛି ରାମେଶ୍ୱରଠାରୁ ଆରମ୍ଭ କରି କନ୍ୟାକୁମାରୀ ବୁଝିପାରିଲେ।
ଆଚ୍ଛା ସେ ଯୋଉ ଯୋଉ ଯୋଉ କନ୍ୟାକୁମାରୀ ଯୋଉ ଯାଇଛନ୍ତି ସେଟା କଣ ମାନେ ସମୁଦ୍ର ଭିତରେ ଯାଇଛନ୍ତି।
ହଁ ସମୁଦ୍ର ଭିତରେ ଲଞ୍ଚ କରିକି ଯିବାକୁ ପଡୁଚି। ଗଲା ପରେ ସେଇଠୁ ଗୋଟେ ମନ୍ଦିର ଥିବ ମାନେ ତିନିଶହ ଅଧା କିଲୋମିଟର ପା ପାଖରେ ଗୋଟେ ଛୋଟିଆ ପାହାଡ ଅଛି ସେଇଟି ପାର୍ବତୀଙ୍କର ଅନା ବିବେକାନନ୍ଦଙ୍କର କୃଷ ବେଚ ଅଛି ବୁଝିପାରିଲେ ନା ସେଟି ଗୋଟେ କରିଥିଲେ ମାନେ ତପସ୍ୟା ପାଇଁ ଆସିଥିଲେ ସେ ଯୋଉ ପାହାଡ ଉପରେ କୁମାରୀ ମନ୍ଦିର ସେଇଥିପାଇ ସେଠି କନ୍ୟାକୁମାରୀ ନାଁ ଦେଇଥିଲେ ଗୋଟିଏ ପାଦ ପଡିଛି ସେଠୀ ମାଙ୍କର।
ହଁ।
ପାଦ ଚିହ୍ନ ବି ଅଛି। ସେଇ ଟାଇମ ରେ ପୂଜା କରୁଛନ୍ତି ତାପରେ ବିବେକାନନ୍ଦ ମମ୍
କନ୍ୟାକୁମାରୀରେ ଯୋଉ ମାନେ ସମୁଦ୍ର ଟା ଅଛି ସମୁଦ୍ର ଭିତରେ ଗାଡ଼ିଟା ଯାଏ।
ଗାଡି ନାଇଁ ଲଞ୍ଚ ଯାଏ, ନାଇ ସେ ଯୋଉ ଟ୍ରେନ ଯାଉଛି ତ ଟ୍ରେନ ସେଇଟା ଆପଣ ରାମେଶ୍ଵର ରାମେଶ୍ଵର ଘାଟରେ ସେଇଟା ଯେ ପଲମ ବିଚ, ପଲମ ବିଚ ରେ ସେଇଟା ସମୁଦ୍ର ହ ରାମେଶ୍ଵର ଭିତରେ ଆପଣ ଯୋଉ ବ୍ରହ୍ମପୁରଠୁ ଗଲେ ମଧ୍ୟ ଯୋଉ ଗାଡି ଗଲେ ମଧ୍ଯ ସେଇ ବ୍ରିଜ୍ ଦେଇକି ଯିବେ, ବୁଝିପାରିଲେନା ବ୍ରହ୍ମପୁର ଯାଆନ୍ତୁ। କି ଭୁବନେଶ୍ୱର ଯାଆନ୍ତୁ ସେଇ ବିଚ ରେ ଯିବାକୁ ପଡିବ ତିନି କିଲୋମିଟର ସେ ବିଚ ଟା। ସେ ବ୍ରିଜ ଟା ଉପରେ ସମୁଦ୍ର ଉପରେ ବ୍ରିଜ୍ ପଡଛି ସେ ବ୍ରିଜ ଉପରେ ଯିବାକୁ ପଡିବ ପଲମ ବ୍ରିଜ୍। ତାର ଲମ୍ବା ତିନି କିିଲୋମିଟର ହଁ ତିନି କିିଲୋମିଟ
ଆପଣଙ୍କ ସହ କଥା ହେଇକି ଭଲ ଲାଗିଲା ଆଉ, ହଉ ରଖୁଛି ଆଉ ଧନ୍ୟବାଦ। କାଟି ଦିଅ। କାଟି ଦିଅନ୍ତୁ।